ହଁ।
ମ୍ୟାଡ଼ାମ ମୋ ଭଏସ ଆପଣଙ୍କୁ ଶୁଭୁଛି ତ?
ସୁବୁଛି କୁହନ୍ତୁ ଖାଇସାରିଲେଣି?
ଆସିଲେ।
ଓ ହୋ ହୋ ହଁ ମୁଁ ଏବେ ଖାଇକିରି ବାଲକୋନି ରେ ବସିଛି ଆଉ। ଆଉ କଣ ଆଜି ରୋଷେଇ ହେଇଥିଲା?
ସେଇ ରୁଟି ସନ୍ତୁଳା କରିଥିଲି ଆଉ। ଆଜି ରାତିରେ ରୁଟି ସନ୍ତୁଳା ଆ ସକାଳ ଆକ୍ଟୁଆଲି ଗୋଟେ ଭୋଜି ଥିଲା ତ। ଗୋଟେ ନିର୍ବନ୍ଧ ଥିଲା। ଆ ସେ ଭଣଜାଙ୍କର ଗୋଟେ ମନ୍ଦିରରେ। ସେଇଆଡ଼େ ପଳେଇଥିଲୁ। ତ ରାତିରେ ହେଲି ରୁଟି ସନ୍ତୁଳା କଲି ଆଉ। ଯାଇଥିଲୁ ଭଣଜା ଙ୍କର ଥିଲା ନିର୍ବନ୍ଧ ତ।
ହଁ ଘର ଟା କୋଉଠି କହିଲି
ଘର ଟା ଏଇଠି ଭୁବନେଶ୍ୱର ରେ।
ଅ। ହଁ ଆମର ତ କଟକରେ ଆଉ। ହୁଁ।
ଯେବେ ସେଇ ନିର୍ବନ୍ଧ ଥିଲା ସେଇଠି ହିଁ ଯାଇଥିଲୁ। ସେ କଟକ ପାଖାପାଖି।
ଓ ହୋ ହୁଁ।
ଯାଇଥିଲା ଯେ କଉଠି କହିଲ କଟକର କାଠ ଯୋଡ଼ି। କାଠ ଯୋଡ଼ି ସେ ତା ପୂର୍ବରୁ ମାନେ ଏଇଠୁ ଗଲା ବେଳକୁ କାଠଯୋଡି ପୂର୍ବରୁ ରାଇଟ ସାଇଡ୍ କୁ ଟର୍ନ କଲେ ଗୋଟେ ମନ୍ଦିର ଅଛି। ସେଇଠୁ ମାନେ ମେନ ରୋଡ ଠୁ ଆଉ ଗୋଟେ କିଲୋମିଟର
ମନ୍ଦିର କୋଉ ମନ୍ଦିର କଲେ ନାଁ ଟା?
ଜଗନ୍ନାଥ ମନ୍ଦିର ସେଇଟା।
ଅ ହ ହଁ।
ମାନେ ବହୁତ ବଢ଼ିଆ ବହୁତ ସୁନ୍ଦର ମନ୍ଦିରଟା କିନ୍ତୁ ମୁଁ ଦେଖିନଥିଲି ଆମେ ଏଇଠୁ ବାହାରିଲୁ ଏଇଟା ଏଇଠୁ ଭୁବନେଶ୍ୱରରୁ ବୋଧେ ପୁରା ମନ୍ଦିର ପର୍ଯ୍ୟନ୍ତ କୋଡ଼ିଏ ବାଇଶ କିଲୋମିଟର ବୋଧେ ହବ। ଉଁ ସେଇଠିକି ଆଜି ଥିଲା ତ ସେଇ ଭଣଜାଙ୍କର ସେଇଠିକି ମାନେ ଏଇଠୁ କୁଆକାଇରୁ କୁଆଖାଇ ଜଷ୍ଟ ପହଞ୍ଚିଛୁ ତା ପୂର୍ବରୁ ସେ ବ୍ରିଜ୍ ପୂର୍ବରୁ ରାଇଟ ଟର୍ଣ କଲିକି ସେଇଠୁ ଗୋଟେ କିଲୋମିଟର କି ହାଫ୍ ୱାନ୍ ପଏଣ୍ଟ ଉଁ ୱାନ୍ ପଏଣ୍ଟ ହାଫ୍ କିଲୋମିଟର ଖଣ୍ଡେ ପଡିବ ସେ ସେ ମନ୍ଦିରଟା ଜଗନ୍ନାଥ ମନ୍ଦିର ବହୁତ ବଢ଼ିଆ ମନ୍ଦିର ବଡ଼ ମନ୍ଦିରଟା ହେଇଛି ବଢ଼ିଆ ସ୍ପେସ ବି ଅଛି। ଏସବୁ ବାହାଘର ହଉଛି ନିର୍ବନ୍ଧ ହଉଛି ଜନ୍ମଦିନ ହଉଛି। ଆଉ ବଢ଼ିଆ ଠାକୁର ଦର୍ଶନ ହେଲା ବି। ଜଗନ୍ନାଥଙ୍କର ମାନେ ସେଇ ମନ୍ଦିରକୁ ଏଣ୍ଟ୍ରି କଲେ ଜଗନ୍ନାଥଙ୍କ ପୁରା ପୁରା ମାନେ ଦୂରରୁ ପୁରା ଜଣା ପଡୁଛି ତାଙ୍କ ଆଖି ଦିଟା ପୁରା ମନ୍ଦିରଟା ପୁରା ହାଇଟ୍ ପୁରା ସିଡ଼ି ଚଢ଼ି ସିଡ଼ି ଚଢ଼ି ଯିବ ଉପରକୁ ପୁରା ଜଗନ୍ନାଥ ତା ମୂର୍ତ୍ତିଟା ପୁରା ମଝିରେ ଥୁଆ ହେଇଚି। ବହୁତ ସୁନ୍ଦର ଦେଖାଯାଉଚି ମନ୍ଦିରଟା। ସେଠି ସବୁ ଗଲୁ ସେଠି ଟ୍ରିଟମେଣ୍ଟ ହେଇଥିଲା ମନ୍ଦିର ଯାଇକି ତାଙ୍କର ସବୁ ପୂଜା ପୁଜି ହେଲା ଯୋଉ ମାନେ ପୁଅ ଘର ଝିଅ ଘର। ସବୁ ଯେମିତି ନିର୍ବନ୍ଧ ରେ ଯେମିତି ପୂଜା ପୁଜି ହୁଏ ସବୁ ପୂଜା ହେଲା ପୁଅ ଝିଅ ବି ସେଇଠି ବସିଲେ ତାଙ୍କୁ ବି ନନା ବି ସବୁ ତାଙ୍କ ଉପରେ ଚାଉଳ ଫାଉଳ ପକେଇଲେ ସବୁ ପୂଜା କଲେ।
ହଁ।
କିଛି ସମୟ ପରେ ତାଙ୍କୁ ଛାଡ଼ିଦେଲେ ଟିକେ ଫ୍ରି ଟିକେ ରେଷ୍ଟ ନେବା ପାଇଁ ସେ ଟିକେ ସେ ଝିଅ ବି ଟିକେ ଏପଟ ସେପଟ ହେଇକି ଟିକେ କଷ୍ଟ୍ୟୁମ୍ ଚେଞ୍ଜ କଲେ ସେ ପୁଣି ତାଙ୍କର ପୁଣି ରିଙ୍ଗ ସେରିମନି ବି ହେଲା ନା। ଇଂତ ତ ହଉଛି। ରିଙ୍ଗ ସେରୀମୋନି ସେ କେକ୍ କଟିଙ୍ଗ। ଆଉ ତାପରେ ସେଠୁ। ବାରଟା ସାଢ଼େ ବାରଟା ବେଳକୁ ପୂଜା ସରିଗଲା।
ହୁଁ କଣ ଆପଣଙ୍କ ଭାଇଙ୍କ ପୁଅ ନା। ଭଉଣୀ ର।
ନଣଦଙ୍କ ନଣନ୍ଦର ପୁଅ।
ହଁ ଭଣ -
ଭଣଜାହଁ। ଆଉ ବହୁତ ବଢିଆ ଆପଣ ତ ସେଇ ପାଖ- ପାଖରେ ରହୁଛନ୍ତି କେତେବେଳେ ଯାଆନ୍ତୁ ସେ ମନ୍ଦିରକୁ। ବହୁତ ବଢ଼ିଆ ମନ୍ଦିର। ଗୋଟେ ସାଢେ ଗୋଟେ ବେଳକୁ ଆ। ଆରମ୍ଭ ହେଲା ସେ ରିଙ୍ଗ ସେରିି କେକ୍ କଟିଙ୍ଗ ଆଉ ଝିଅ ବି ବହୁତ ବଢିଆ। କଥାବାର୍ତ୍ତା ବି ବହୁତ ଭଲ ଦିନ ପରିବାର ବି ବହୁତ ଭଲ। ବହୁତ ମିକ୍ସିଂ ତାଙ୍କ ପରିବାର ବି।
ବାହାଘର କେବେ ଅଛି?
ବାହାଘର ଆଠ ତାରିଖରେ।
ଆଠ ତାରିଖେ ଜୁଲାଇ ଆଠ ତାରିଖରେ ନା।
କଣ କହିଲେ?
ମୁ କହିଲି।
ହଁ ଜୁଲାଇ ଆଠରେ ହଁ ଜୁଲାଇ ଆଠରେ।
ହଁ ହଁ।
ମନ୍ଦିରଟା ଏତେ ବଢ଼ିଯାଇଛି ଚାରିପାଖରେ ଆଉ ଅନ୍ୟ ବି ସବୁ ଠାକୁରମାନେ ଅଛନ୍ତି। ସବୁ ବୁଲି ବୁଲି ଦେଖିଲୁ ଦର୍ଶନ- ଗଲୁ ମୋତେ ବେଶୀ ମାନେ ଖୁସି ଲାଗ ଲାଗିଥିଲା କି ଯେ ଜଗନ୍ନାଥଙ୍କ ମୋ ମନ୍ଦିରଟା ବହୁତ ସୁନ୍ଦର ହେଇଛି ଆମର ସେ- ତଳୁ ଛିଡା ହେଲେ ଆଗ ଜଗନ୍ନାଥ ମାନେ ତଳୁ- ଛେଲ ଉପରକୁ ଅନେଇଲେ ପୁରା ଜଗନ୍ନାଥଙ୍କ ମୁହଁଟା ପୁରା ଦେଖାହେଉଛି। ନା ସେଇଟା ଦେଖିଲି ବି ପୁରା- ମନ ଖୁସି ହେଇଯିବା ପରେ ଏତେ ସୁନ୍ଦର ମନ୍ଦିରଟା ବଡ଼ ମନ୍ଦିର ହେଇଯିବ। ବହୁତ ବଢିଆ ଲାଗିଲା ଖାସ କରି ସେଇଟା। ତାପରେ ସବୁ ଆରେଞ୍ଜମେଣ୍ଟ ହେଇଥିଲ। ତାପରେ ରିଙ୍ଗ ମେସେଜ - କରାଇଲେ ସେମିତି ଜଣା। ସେ ତାକୁ ମୁଦି ପିନ୍ଧେଇଲେ ସେ ତାକୁ ମୁଦି ପିନ୍ଧିଇଲେ କି- ସଟିଙ୍ଗ କଲା।
ହଁ ଆଜିକାଲି ତ ସବୁ ସେଇଟା ହଉଛି ଆଉ।
ଫଟୋ ଫଟୋ ଫଟୋ।
ଆମର ପା ମୋ ଭାଇଙ୍କ ଝିଅର। ଝୀଆରୀର ସେମିତି ବାହାଘର ଥିଲା ଏଇଠି ଓମ୍ପି ପାଖରେ ଗୋଟେ ଲକ୍ଷ୍ମୀ ନାରାୟଣ ମନ୍ଦି- ମନ୍ଦିର ଅଛି। ସେଇଠି ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିର୍ବନ୍ଧ ସତର ତାରିଖରେ। ଏଇ ଲାଷ୍ଟ- ଦିନ ଆମେ ଗାଁକୁ ଯାଇଥିଲୁ ହେରି ଆଉ ସେ ଗାଁରୁ ଆସି- ଥିଲୁ ସତର ତାରିଖ ଦିନ ଭୋରୁ ଆସିଲୁ ଏ ନଅଟା ବେଳେ ରିଙ୍ଗ ସେରିମୋନୀ- ମୋନୀ ହେଲା। ଏ ଯୋଉ ନିର୍ବନ୍ଧ ହେଲା। ତାପରେ ପ୍ରମୋଦ ରିସଟ୍ ରେ - ହେଲା ରିଙ୍ଗ ସେରିମୋନି। ଆଉ ସେଇଟା ହେଲେ - ଛବିଶି ତାରିଖରେ ପହର ଦିନ ବାହାଘର ଥିଲା ସେ ପୁଅର ବଡ ଭାଇ- ଙ୍କ ଦେହଟା ପୁରା ସିରିଅସ ହେଇଗଲା ସେ- ପରଦିନ ଏଇ କାଲି ଛାଡି ତା ଆ- ଆଗ ଦିନ ଚାଲିଗଲେ। ସେଥିପାଇଁ ପୁଣି ବାହାଘର- ତା ରହିଲା ଆଉ।
ଭଲ। ସେଇଟା ଆଉ କଣ କରାଯିବ ଆଉ ହଁ କଣ କରାଯିବ ସେଇଟା ଗୋଟେ ବି- ହେଲୋ।
ସେଟା ହେନତି ଗୋଟେ ହେଇଗଲା ଆଉ ସେଥିପାଇଁ ବାହାଘରଟା ପୁଣି ତାଙ୍କର କାମ ସରିଲା ପରେ ସେଠି ଯାଇକିରି ପୁରୀରେ ମୁ ତି ମଣ୍ଡପରେ ବ୍ରାହ୍ମଣଙ୍କ ସାନ୍ତ ସାଙ୍ଗରେ କଥା ହେଇ ତାପରେ ପୁଣି ପୁଣି କେବେ ଛଅ ମାସ ପରେ ବୋ ତେ ହବ ଆଉ ଡିସେମ୍ବର ଜାନୁଆରୀ ବେଳକୁ ହବ।
କହୁଚି ସେମିତି ଆଉ କଣ କରେ ଯେ। ଏଁ, କେତେଳେ କାହାର ଯୋଗ ସେଟା କ- କହିବ ମୋତେ ଭଲରେ କୁହନ୍ତୁ କାମଟା ବି ଭଲରେ ଭଲରେ ହେଇଯିବ। ଆଜି ସେ ଯାଇଥିବେ ସେ ମନ୍ଦିର ଆପଣ ତ ସେ ପାଖରେ ରହୁଛନ୍ତି। କେତେଳେ ସେ ମନ୍ଦିର ଯାଆନ୍ତି ଜଗନ୍ନାଥ ମନ୍ଦିର ବହୁତ ସୁନ୍ଦର ମନ୍ଦିର। ମାନେ ପୁରା ମାନେ ଦେଖିକି ମାନେ ମନ ଏତେ ଖୁସି ହେଇଗଲା ଜଗନ୍ନାଥ। ମାନେ ଅନେଇଲେ ଖାଲି ଜଗନ୍ନାଥ ଠାକୁରଙ୍କ ମୁହଁ ପୁରା ଦେଖା, ପୁରା ଦିଟା ଆଖି ନାକ ଏତ ସୁନ୍ଦର ଦେଖା ଥିଲା ଗୋଟେ ହେଇଥିଲା ମନ୍ଦିର
ହଁ ଜଗନ୍ନାଥଙ୍କର ତ ଜଗନ୍ନାଥଙ୍କ ଆ କି ଦେଖଲା ମାନେ ତ
ତାଙ୍କୁ ଦେଖିଲେ ଏଇଠି ବି ଯୋଉଠି ବି କି ମାନେ ପୁରୀ ଗଲେ ତାଙ୍କୁ ଦେଖିଲେ ମାନେ ମାନେ ଯେତେ ବି ମାନେ ଆପଣ ମନ୍ ମାନେ ମନରେ ଯେତେ କଷ୍ଟ ଥିବ ବି କି ମାନେ ଭାବୁଥୁବେ, ମନରେ ଭାବୁଥୁବ କିଛି କଷ୍ଟ ଅଛି ଖ କହିବି ଦୁ ଦୁଃଖ କଷ୍ଟ କିନ୍ତୁ ଆମର ସେ ସେଇ ଜାଗାରେ ମନେ ପଡେନି। କିନ୍ତୁ ଖାଲି ଦେଖିଲେ ତାଙ୍କୁ ମାନେ ଆଖିରୁ ଖାଲି ଲୁହଗୁଡ଼ା ଆସେ କଣ ଗୋଟେ ହୁଏ। ବୋଇଲେ ବି ଭଲ ଲାଗେ ସେ ଜିନିଷଟା। ଆଉ, ଆଉ ଆପଣଙ୍କ ଡିନର୍ ସରିଲାଣି?
ହଁ ଖାଇସାରିଲୁଣି ଆଉ।
ଆଜି କଣ ହେଇଥିଲା?
ଆଜି କଣ ଆମର ମୋର ଏ କ୍ୟାଣ୍ଟିନ୍ ଅଛି ତ ଗୋଟେ। ଆଉ ଏଇଠି ମାନେ ମୁଁ ରୋଷେଇ କରିକିରି କେଁ ହଷ୍ଟେଲ୍ ପିଲାମାନଙ୍କୁ ଦିଏ ଖାଇବା ପାଇଁ। ଏ ସଖାଳେ ଆଉ ଖରାବେେଳେ, ରାତିରେ। ଆଉ ସଖାଳେ ଟିକେ ଅଧିକା ଯାଏ। ଏ ଷାଠିଏ ସତୁରି ପିଲାଙ୍କ ପାଇଁ ଯାଉ ଥିଲା ଏବେ ଟିକେ ପିଲା ସଂଖ୍ୟା କମି ଯାଇଛନ୍ତି। ନୂଆ ପୁଣି ଆଡମିସନ୍ ହେଲେ ପୁଣି ବଢିଯିବ। ପିଲାଙ୍କ ପରୀକ୍ଷା ଯୋଉଁ ସରିଗଲା ଟୁଏଲଭ୍ ପିଲାଙ୍କର। ଆଉ ଟିକେ ଏବେ ସଥାପ ବି ଚାଳିଶ ଖଣ୍ଡେ ପାଖାପାଖି ପିଲାଙ୍କ ପାଇଁ ଯାଉଚି। ଆଉ ଏଇ ଖରା ବେଳେ ରାତିରେ ସେ ଦଶ ବାର ଜଣଙ୍କ ପାଇଁ ସେ ସେ ହଷ୍ଟେଲ ନୁହଁ। ଏଠି ପାଖରେ ଓମପି ପାଖରେ ସବୁ ରହୁଛନ୍ତି ଯୋଉଁ ମେସ୍ କରି ପିଲା। ତାଙ୍କରିପାଇଁ। ଆଉ ସେଇଟା କରିଥିଲେି ଆଜି ଏଇ ବୁଟ ଡାଲି ଆଜି ବାର ଥିଲା ତ ଦିନରେ ମାଛ ହେଇଥିଲା। ଏଇଠୁ ଭାତ, ଡାଲି, ମାଛ, ସାଲାଡ୍ ଉଁ, ଭେଣ୍ଡି ଆଳୁ ଭଜା ହେଇଥିଲା। ଆଉ ସିଏ ସେଇଟା ମାଛ ମୁଣ୍ଡ ଥିଲା ରା ତିରେ ସେ ବୁଟ ଡାଲି ମାଛ ମୁଣ୍ଡ ଏମିତି ପକେଇକିରି ମୁଢି ଘାଣ୍ଟ କରି ଥିଲି, ତାପରେ ହଁ ମୁଁ ହଁ ମୁଁ କରେ ସବୁ ରୋଷେଇ। ଏଁ,
ମୁଢି ଘାଣ୍ଟ ଟା କେମିତି କଣ କରିଥିଲେ?
ଏଇ ଘାଣ୍ଟ ଟା ସେମିତି ଯୋଉ ଆଳୁ ଟିକେ ଛାଣିକିରି ରଖିଦେଇଥିଲି। ବୁଟ ଡାଲି ଟା ସିଝେଇକି ରଖିଦେଇଥିଲି। ଦେ ଦେଇ ଦେଇଥିଲେ। ଆଗକୁ ତାପରେ ସିଝେଇ ଦେଇ ଥିଲି, ସି ନ ସିଝେଇଲେ ବି ଇଁ, କଷିକିରି କରା, କରେ। ଏ ଏବେ ନିଜକୁ ଟିକେ ଟାଇମ୍ ହଉନି ନା ଏ ତେ ଏ, ସେ ପିଲାଙ୍କୁ ତିନି ଟାଇମ୍ କଲା ବେଳକୁ, ହୁଁ। ସେଥିପାଇଁ ଗୋଟେ ସିଟି ଦେଇ ଦେଇ କି ରଖି ଦେଇଥିଲି ବୁଟ ଡାଲି ତାପରେ ମସଲା ଗୋଟା ମସ ଲା ପକେଇକିରି ପିଆଜ ଜାରିକିରି ତାପରେ ଅଁ, ଅ ଅଦା ରସୁଣ ପେଷ୍ଟ ପକେଇକି ତାକୁ କଷିକିରି ଗୁଣ୍ଡ ମସଲା ଦେଇ ଉଁ ତାପ ରେ ଯୋଉଁ। ଗରମ ମସଲା ଘରିକା ଦେଇକିରି ତାକୁ କଷି କଷି ଟମାଟୋ ଫମାଟୋ ଦେଇକିରି ତାପରେ ଆ ଲୁ ଟାକୁ ପକେଇ କଷି ତା ଦେହରେ ଯୋଉଁ ମାଛ ଟା କୁ ମାଛ ମୁଣ୍ଡ ଟା ପକେଇ ମସଲା ଦେହରେ କଷି ଦେଇକି। ତାପରେ ଆଳୁ ଆଉ ବୁଟ ଡାଲି ପକେଇ କଷିକିରି ତାପରେ। ଟିକେ ଗରମ ପାଣି।
ନାଇଁ ଏଇଟା ଏଇ ମା ମୁଢି ଘାଣ୍ଟ ଟା ମୁଁ ଖାଏ ପ୍ରାୟ ଭୋଜି ମାନଙ୍କରେ ସବୁ। ମୁଁ ଏଇ ମୁଢି ଘାଣ୍ଟଟା ଭଲ ଲାଗେ ମୁଁ କେବେ ଘରେ କେବେ କରିନି ମୁଁ ଥରେ କରିବି ସେଟା। ଆପଣ ଯଦି କହିଲେ ସେଟା କରିନି କେବେ କରିନି ମୁଢି ଘାଣ୍ଟଟା କିନ୍ତୁ। ଭୋଜି ମାନଙ୍କରେ ହୁଏ ନା ମୁଢ଼ି ଘାଣ୍ଟ ଟା ମୁଣ୍ଡ ପକେଇକି ସେଥିରେ ଖାଲି ଵୁଟ ଡାଲି ଆଳୁ ମୁଣ୍ଡ ଆଉ ପଡେ କିଛି ପଡ଼େନି।
ନା ଆଉ ମୁଁ କିଛି ପକାଏନା।
ନାଇଁ ନାଇଁ ଅନ୍ୟ ଉପରେ ପଡୁଥି ବୋଧେ କାହିଁ ନା ପଡେ ତ ମୁଁ ଖାଇଚି ନା ଭୋ
ହଁ ହଁ ନାଇ ପ-ପଡୁଚି କିନ୍ତୁ ମୁଁ ସେଇ ବୁଟ ଡାଲି ଆଳୁ। ଟା ଖାଲି ପକାଏ ଆଉ ଆଉ କିଛି ପକେଇନି।
କୁ ଭାଙ୍ଗି ଦେଇକି ପ
ହଁ ମୁଣ୍ଡ ଟାକୁ ଭାଙ୍ଗିକିରି ମୁଣ୍ଡ ଟା ଅଉଁ ମସଲା ଧିଅରେ କଷିଦେଲେ ମୁଣ୍ଡ ଟା ଟିକେ ମ ଆଇଁଷ ଟା ଭଲ ହିଁ କଷି ଗଲା ତାପରେ ବୁଟ ଡାଲି ଘ ପକେଇ ତା ଦେହରେ ଆଉ ଟିକେ କଷି ଦେଇକିରି ଏଁ ସେ ତାର ଲାଷ୍ଟକୁ ଟିକେ ଜି ଜିରା ଲଙ୍କା ଜିରା ଗୁଣ୍ଡ ଟିକେ ଖାଲି ଭାଜିକରି ଜିରା। ଗୁଣ୍ଡ ଟିକେ ଆଉ ଗରମ ମସଲା ଗୁଣ୍ଡ ଧଣିଆ ପ ତ୍ର ଉଁ ଲାଷ୍ଟ କୁ ପକେଇଦଲେ ହବ ଆଉ।
ଭଲ ବଢିଆ ଟେଷ୍ଟ ବି ଲାଗୁଥିବ ସେଇଟା ମାନେ ମସଲାରେ କଷା ହେଇଯଛି ମୁଣ୍ଡ ଟା ବଢ଼ି ଏଥର କରିବି ଆଉ। ହଉ ହଉ ହଉ ଆପଣ ଯାଆନ୍ତୁ କଣ କରୁଥିଲେ।
ହଁ ପରେ କଥା ହବା ଆଉ।
କେତେବେଳେ ଫ୍ରି ହେଲେ ଆଉଥରେ ତାହେଲେ ଫୋନ୍ କରିବେ କଥା ହବା ଆଉ ହଁ ହଉ ଠିକ୍ ଅଛି। ବାଏ।